ହ୍ୟାଲୋ
କଣ କରୁଥିଲ?
ହଁ ମ୍ୟାଡ଼ାମ ସୁପ୍ରଭାତ। ଏଇ ଦୈନନ୍ଦିନ ନିତ୍ୟ କର୍ମ ଯାହା ସାରିକି, ରୋଷେଇ କରିବାକୁ ଯାଉଥିଲି ଆଉ।
ଓହୋ। ମୋର ବି ରୋଷେଇ ଚାଲିଚି। ସରିନି, ସରିଆ ଉପରେ ହେଲାଣି ଆଉ। ଆମର ଶାଗ ଭଜା ସରିଛି ଆଉ ଭାତ ସରିଛି, ତରକାରୀ ବସିଚି ପୋଟଳ ତରକାରୀ।
ଆରେ ଆପଣଙ୍କର ଯାହା, ଆଜି ଆମର ବି ସେଇଆ ହେଇଛି।
ସେମ୍ ତାହେଲେ ହେଇଛି।
ହଁ, ଆଉ ଗୋଟେ ପୋଟଳ ଆପଣ ତରକାରୀ କରିଚନ୍ତି, ମୁଁ ଭାଜିଛି। ଯାହାହେଲେ ସେ ବି ସେଇ ପରିବା ନେଇଛନ୍ତି ଆଉ।
ହଁ ଆମର ଭଜା ହେଇଥାନ୍ତା ତ ମନା କଲେ ପଚାରିଲୁ। କହିଲେ ଆଉ ଜୁକୁଜୁକିଆ ଭଳିଆ କରାହବ ଆଉ। ଆ ଡାଲି ଟିକେ ହେବ ଛୁଆ ଖାଇବେନି। ଛୁଆଙ୍କ ପାଇଁ ହବ ଆଉ ଡାଲି ଟିକେ ଆଉ।
ହଁ ହଁ।
ଆଉ ରୋଷେଇ ସଇଲାଣି ତମର?
ନାଇଁ ଭାତ ହେଇସାରିଲାଣି ଡାଲି ବସେଇଛି, ଭଜା ହେଇସାରିଲାଣି। ଆଉ ଏତିକି ପରିବା ଆଉ କଣ ଦେଖିବା କରିବା ଆଉ।
ଉଁ ହୁଁ। କେତେ ଶୀଘ୍ର ଉଠୁଛ ଏତେକ କରିସାରିଲାଣି ରୋଷେଇ ସକାଳୁ।
ହୁଁ, ହୁଁ। ଛୋଟ ଛୁଆଟେ ବି ସେ ଶୋଇପଡ଼ିଲା ମାନେ ସବୁ କାମ ଜଲଦି ସାରିବାକୁ ପଡୁଛି।
ହୁଁ।
ଉଠିଲା ପରେ ତାକୁ ଟିକେ ଧର, ତା କାମ ଟିକେ ପୁଣି କର, ତାକୁ ଟିକେ ତେଲ ଲଗେଇ ଦିଅ ଇଏ କର ଏମତି ତା ସମୟ ଟିକେ ଦରକାର ତାକୁ ଟିକେ ଶୋଇ ପଡ଼ିଲା ବେଳକୁ କରୁଛି ଏସବୁ କାମ ଆଉ। ଆଜ୍ଞା। ତିନି ମାସର ପୁଅଟେ। ହଁ, ଶୋଇଛି।
ଛୋଟଛୁଆ ତ ଆଉ ଛାଡ଼ିବେନେଇ, ଛୁଆଙ୍କର ଶୋଇବା ହେଲେ ହିଁ, ମାଆମାନେ ସବୁ କାମ ଶୀଘ୍ର କରନ୍ତି।
ଆଜ୍ଞା। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଆଉ ତମ ଘରେ?
ହଁ ଭଲ ଅଛନ୍ତି।
ଆଉ ସକାଳୁ ଗାଧେଇକି କଣ ଖାଇଲଣି?
ହଁ ସଖାଳୁ ଗାଧେଇକି ବୋଉଙ୍କୁ ଚା କରିକି ଦେଲି, ସେଇଠି ବୋଉ ଚା ଯେହେତୁ ପିଉଛନ୍ତି ମୁଁ ବି ତାଙ୍କ ସହିତ ସେ ଚା ଟିକେ, ବିସ୍କୁଟ, ଏମିତି ଖାଇଦଉଛି‌ ତାପରେ ନଅଟା ଦଶଟା ହେଲେ ପଖାଳ ଟିକେ ଖାଉଛୁ। ଆଜି ଗୁରୁବାର ତ ପୋଡ଼ାପୋଡ଼ି କିଛି ହବନି। ଯାହା ତେଲରେ ଟିକେ ବାଇଗଣ, ବିଲାତି ଏସବୁ ଭାଜିକି ହୁଁ, ପଖାଳ ଟିକେ ଖାଇଦଉଛୁ ତାପରେ ରୋଷେଇ ସାରିଲେ ଟିକେ ପୁଅ କାମ, ପୁଅ କାମ ପରେ ଟିକେ ଶୋଇ ସାରିଲେ ସିଏ ପୁଣି ଘରେ ଯାହା କାମ ରହୁଛି, କରୁଛୁ ଆଉ।
ହଁ, ଛୋଟଛୁଆ ଯେହେତୁ ଏଇନା ତ କିଛି ଖାଦ୍ୟ ଖାଇନି
ନାଇଁ ଏଇନା କିଛି ଖାଦ୍ୟ ଖାଇନି।
ତାର କାମ ଏଇନା ବଢ଼ିନି ଆଉ ଯେତେବେଳେ ବଢ଼ିବ ଆହୁରି କାମ ବଢ଼ିବ ଆଉ।
ଆଜ୍ଞା। ଆଉ
ଜଳଖିଆ ସକାଳୁ କିଛି କରିନ, ଖାଲି ଯାହା ଚାହା ଖାଇଛ? ମୋର ବି ପୁଅଟେ।
ହଁ। କଣ କହିଲେ ମ୍ୟାଡ଼ାମ, ଆମ ଘରେ ଜଳଖିଆ ସକାଳେ କେହି ଖାଆନ୍ତିନି। ସେଇ ଚା ବିସ୍କୁଟ ଟିକେ ଖାଇଦେଲେ, ତାପରେ ନଅଟା ଦଶଟା ହେଲେ ପଖାଳ।
ଓହୋ। ପଖାଳ ଖାଇସାରିଲେ ଖରାବେଳକୁ ପୁଣି ଜଳ ଗରମ ଖାଅ ବୋଧେ?
ଆଜ୍ଞା। ସେଇ ଦିଟା ସାଢ଼େ ଦିଟା ତିନଟା ଭିତରେ ଖାଉ। ଆଉ ସେମିତି-ଇ-ଇ-ଇ ବେଳେ ବେଳେ ବନେଇ ଦିଏ ସକାଳେ। ଖାଇଦିଏ କିନ୍ତୁ ସବୁବେଳେ ସେଇଟା ଗୋଟେ ନିତିଦିନ-ଅ-ଅ ବ୍ରେକ୍ ଫାଷ୍ଟ ନୁହଁ।
ହୁଁ ପଖାଳ ଟା ଆଗ ଆଉ ପ
ଆଗ ହଁ।
ଆଉ ଘରେ କିଏ କିଏ ସବୁ ଅଛନ୍ତି?
ଘରେ ବାପା, ବୋଉ, ମୋ ସ୍ୱାମୀ, ମୁଁ, ଆଉ ମୋ ଛୋଟ ପୁଅଟେ।
ହୁଁ ହୁଁ। ଆଉ ପିଠାପଣା କଣ ସବୁ ଶିଖିଛ କର ଘରେ?
ହଁ ପିଠାପଣା କରେ। ପୋଡ଼ପିଠା ଜାଣିଛି, ମଣ୍ଡା ପିଠା, କାକରା ପିଠା। ଆଉ ସିଝାପିଠା ଆଉ ଗୋଟେ ଛୁଞ୍ଚି ପତର ପିଠା ସେଟା ବି ଯା ଣିଛି ଚିତଉ ପିଠା ଏମିତି ସବୁ।
ବାପ ଘରେ ସବୁ ଯେତେବେଳେ କରନ୍ତି ବୋଉ ସବୁ ଦେଖିକି ଶିଖିକି କରିଛ।
ହଁ ଦେଖେ ଆଉ ମୁଁ ଟିକେ ସେଥିରେ ଇଛୁକ ମତେ ଆସୁ ନ ଆସୁ କିନ୍ତୁ ତାଙ୍କୁ ସବୁରେ ଇଛୁକ ମୁଁ କରିବି ଏଇଟା। ଆଉ ଶିଖିବା ପାଇଁ ଭଲ ଲାଗେ ହେଲେ ଖାଇବା ପାଇଁ ଭଲ ଲାଗେନି। ସବୁ ଜିନିଷ ଟା ବନେଇବାକୁ ଭଲ ଲାଗେ ଖାଇବା ପାଇଁ ଭଲ ଲାଗେନି।
ଓହୋ ଆଉ ରଜରେ କ ଣ କଣ ପିଠା ତାହେଲେ କରିଥିଲ?
ରଜରେ ହେଇଥିଲା ଆରିସା ପିଠା ହେଇଥିଲା। ଗୋଟେ ଗୁଡ ଆରିସା ଆଉ ଗୋଟେ ଚିନି ଆରିସା। ଆଉ-ଉ-ଉ ପୋଡ଼ ପିଠା ହେଇଥିଲା। ନାଇଁଁ ଆରିସା ପିଠାର ପା ପାଗ ଟା ମତେ ଆସେନି। ସେଇଟା ମୁଁ ସମସ୍ତଙ୍କ ପାଖରୁ ଦେଖୁଛି ଖାଲି ନିଜେ ଦି ଥର ଭଳିଆ ଚେଷ୍ଟା କରିଛି।
ତା ହେଲେ ଘରେ ଶାଶୁ ଅଛନ୍ତି କରିଦିଅନ୍ତି ତୁମେ ଦେଖ। ଗଢ଼ିଗୁଡ଼ା ଦିଏ କିନ୍ତୁ ଶିଖିନ ଆଉ ଚେଷ୍ଟା କରିଛ ଶିଖିବା ପାଇଁ ଆଉ।
ହୁଁ ଚେଷ୍ଟା କରୁଛି। ବହୁତ ଥର ଦେଖିଲିଣି କିନ୍ତୁ ନିଜେ ବି କରିଲିଣି କିନ୍ତୁ ହଉନି ଦେଖିବା। ଚେଷ୍ଟା କରିବା ଦି ଚାରି ଥର ହବା ପାଇଁ।
ହଁ-ଅ-ଅ ସମସ୍ତେ ତ ସବୁ ଜିନିଷଟା ଶିଖିନଥାନ୍ତି ଧୀରେ ଧୀରେ ଶିଖିଥାନ୍ତି। ଆଉ-ଉ-ଉ ଯାହା ହଉ ଏତକ ପିଠା ତ ଶିଖିଛ କରିପାର। ହଁ।
କହିଲି ମୋ ପାଖରେ ଗୋଟେ କୋବି ଅଛି ପରିବା। ବନ୍ଧାକୋବି ତା-ଆ-ଆ-ଆର କଣ ବନେଇବି ଟିକେ କହିଲେ ଆଜି ଗୋଟେ ନୂଆ ବନେଇବା।
ବନ୍ଧାକୋବିରେ-ଏ-ଏ ତ କଷା ଯାହା ହୁଏ ଆଉ ସେଇଟା ତ ପ୍ରାୟତଃ ସମସ୍ତେ କରନ୍ତି।
ଆଜ୍ଞା।
ବନ୍ଧାକୋବିରେ ଚାଉଳ ଦେଇକି-ଇ-ଇ ଯେଉଁ ପିଠା ଟାଇପ ର କରନ୍ତି ସେଇଟା ଭଲ ଲାଗେ। ମାନେ ବନ୍ଧାକୋବିଟା ଯେମିତି କଟା ହୁଏ ସେମିତି କାଟିଦବ ତାପରେ ହେଲା ଚାଉଳ ଭିଜେଇଥିବ ସେଇଟା ଆଣ ଟାଇପର କରିଦେବ। କରିଦେଇକି ଆମର ଯେଉଁ-ଉ-ଉ ଲୁଣ ସ୍ୱାଦ ଅନୁସାରେ ତାପରେ ଲ ଙ୍କା ଗୁଣ୍ଡ, ହଳଦୀ ପକେଇଦବ ସେ ପିଠାଟା ଭଲ ଲାଗେ। ଆମର ଯେଉଁ ରିଫାଇନ ତେଲରେ ପକେଇକି ବରା ଟାଇପ ର ସବୁ ଗୋଲିଆ ଗୋଲିଆ କରିକି ପିଠା ଟାଇପ ର କରେ ସେ ଭଲ ଲାଗେ ଖାଇବା ପାଇଁ। ନହେଲେ ମୋଟା ପିଠା ବି ଚକୁଳି ଟାଇପ ର ମୋ ଟା ହଁ ସେତ ଜଷ୍ଟ ଟିକେ ଯଦି କଷ୍ଟାର୍ଡ଼ ପାଉଡ଼ର ଥିବ କି ଆମର ବେସନ ଥିବ ଗୋଳେଇଦବ। ଭଲ ଲାଗେ ସେ ପିଠାଟା। ସେମିତି କଲେ ବି ଭଲ ଲାଗେ ନହେଲେ ମୋଟା ପିଠା ବି ଯେମିତି ଆମର ଚକୁଳି ଟାଇପ ର କରନ୍ତି ସେମିତି ବି କଲେ ଭଲ ଲାଗେ।
ନାଇଁ ମୁଁ କରିଛି ହେଲେ ବେସନ ଆଉ କନଫ୍ଲୋର ଦେଇକି କରିଛି।
ନାଇଁ ଚାଉଳ ଆଣଟା କଣ ଟିକେ ଟାଣ ହେଇକି ରହେ ତ ଭଲ ଲାଗେ ଖାଇବା ପାଇଁ ପିଠାଟା।
ଆଚ୍ଛା ଆଉ କଣ ହେଇପାରିବ?
ଆଉ ସେଇଟା ତ ଏଇଠି କରନ୍ତିୁ ମୁଁ ଜାଣିଛି ଆଉ ତ କିଛି ଆମେ କରିନୁ ସେମିତି। ଶିଖିନି ଆଉ।
ହୁଁ ହ।
ଆମର ତ ଏବେ ୟୁଟ୍ୟୁବ ତ ମଣିଷ ତ ଆଜିକାଲି ତ ହଁ ସା ହଁ ଶାଗ ଯୋଉ ହଁ ଏଇଟା ଗୋଟେ ଏଇଠି ବି କରନ୍ତି ଏଇ ଯୋଉ ଶାଗଟା ଆମର ହାଲକା ଲୁଣ ପକେଇକି ସିଜେଇ ଦିଅନ୍ତି। ତାପରେ ଯେଉଁ ଲଙ୍କା ଆଉ ଯେଉଁ କହନ୍ତି ଫୁଟଣ ପକାଇକି ଫୁଟେଇ ଦିଅନ୍ତି। ଏ ପିଆଜ ପକାଇ ଦେଇକି ଫୁଟାନ୍ତି ସେଇଟା ବି ଶାଗ ଭଜା ଟାଇପ ର ଗୋଟେ ହୁଏ ସେଟ ବି ଭଲ ଲାଗେ।
ମୋର ଜଣେ ଶାଶୁ ଅଛନ୍ତି ମାଇଁ ଶାଶୁ ସିଏ କରନ୍ତି। ଏ ବିରି ଗୁଣ୍ଡ ଦେଇକି କରନ୍ତି।
ନା ଯିଏ ଯେମିତି ଶିଖିଛନ୍ତି କରିଥିବେ। କିନ୍ତୁ ଆମ ଆଡ଼େ ସେଇ ଯୋଉ ଉଁ ଶାଗଟା ଏଇ ଯେଉ କୋବିଟା ଯେମିତି କଟାଯାଏ ସେମିତି କାଟି ଦେଇେଇକି ତାକୁ ଲୁଣ ହାଲକା ଟିକେ ପକାଇ ଦେଇକି ସିଝେଇ ଦିଅନ୍ତି। ତାପରେ ହେଲା ଆମର ତେଲ ଫୁଟଣ ଲଙ୍କା ଆଉ ପିଆଜ ପକାଇକି ଫୁଟାଇ ସାରିଲା ପରେ ତାକୁ ପକାଇ ଦିଅନ୍ତି ସେଇଟା ବି ଗୋଟେ ଶାଗ ଟାଇପର ଭଲ ଲାଗେ ବି। ଆଉ ଯିଏ ଶିଖିଥିବେ ତାଙ୍କର ଯେଉଁ ଖରଡ଼ା ଟାଇପ ର କରନ୍ତି ସିଏ ବି କରିକି ସେମିତି ବି ଖାଆନ୍ତି।
ହୁଁ।
ବହୁତ ପ୍ରକାର ତ ଖାଦ୍ୟ ଅଛି ବନେଇ ପାରିବ ଗୋଟେ ଜିନିଷରେ। ଖଟା ଉପରେ ଆମର ଗୁଡ଼ ଖଟା ଆଉ ରାଇ ଖଟା। ଏଇ ଦିନଟା
ହଁ ହଁ ଯେ ମୁଁ କହୁଥିଲି ଯେମିତିକି ଆମର ଆମ୍ବ ଖଟା ଆମ୍ବୁଲ ବି ଖଟା କରୁଛନ୍ତି ବିଲାତି ବି ଖଟା କଟା କରିଛନ୍ତି ଖଜିୁର କୋଳି କନ୍ଦମୂଳ ଏସବୁ ପକେଇକି। ସେମିତି ଆଉ କଣ ଫଳ ଗୋଟେ ନେଇକି କରିହବ? ଆଛା ସବୁ ଫଳ।
ହଁ ମିକ୍ସି ସବୁ ପ୍ରକାର ପକେଇକି ଆମେ ଛୁଇଁ ଫୁଇଁ ପକେ ଉକେଇକି ଟମାଟୋ ସେଥିରେ ଗୋଟେ ଖଟା କରାଯାଏ।
ହଁ ଆଉ କରମଙ୍ଗା କରିଛନ୍ତି କେବେ?
ହଁ କରମ ନା ଆମର ଏଇଠି କରିନାହାନ୍ତି କିନ୍ତୁ ଏମିତି ତ ଆଇଁଲେ ଖାଇଦିଅନ୍ତି କରମଙ୍ଗା ଗୁଡ଼ା ମିଠା ଲାଗେ ବୋଲି କିନ୍ତୁ କରିନାହାଁନ୍ତି କେବେ ଖଟା। ଆମର ଏଠି ହୁଏ ଖାଲି ଯୋଉ ଉମ ହୁଏ ଆ ଆମର ଆମ୍ବୁଲ ଖଟା ହୁଏ। ଆଉ ତାପରେ ହେଲା ଗୁଡ଼ ଖଟା ହୁଏ ରାଇ ଖଟା ଏଇ ତିନିଟା ଖଟା ଛାଡ଼ା ଆଉ କିଛି କରନ୍ତିୁନି। ଆମ ଶାଶୁ ତ କରନ୍ତି ଆମେ ଟିକେ ତାଙ୍କୁ ସାହାଯ୍ୟ କରୁୁ ଇନ୍ତି କା ଆମ୍ବ ଫାମ୍ବ କାଟିକୁଟା ଦଉ ଆମର ତ ଏଇରା ଶିକିନୁ ସେ ଆଗକାଳିଆ ଲୋକ ସେ ତାଙ୍କର କରନ୍ତି ଆମେ ଦେଖୁ ସେଠି ଆଉ
ହୁଁ ନାଇଁ ଏଇ ସବୁ କରମଙ୍ଗା ଆ କରମଙ୍ଗାରେ ବି ଭଲ ହେଇପାରିବ ଖଟା ସେଥିରେ ଟିକେ ଆମ୍ବୁଲ କି ତେନ୍ତୁଲି ଏସବୁ ଟିକେ ପାଣିରେ ମିଶେଇକି ଦେଇଦେବେ ଟିକେ ଖଟା ଲାଗିବ ସେଇଟା ବି ତ ଖଟା ପାଚି ଯାଇଥିବ ଯଦି କରିବେ ଆହୁରି ବଢିଆ ଲାଗିବ ତା ଦେହରେ ଚିନି ଦିଅନ୍ତୁ ନହେଲେ ଗୁଡ ବନ ହଁ ହଁ ବହୁତଥର ବନେଇଚି ଆଉ ବୋଇତାଳୁରେ ବି ଖଟା ହୁଏ ଜାଣିଚନ୍ତି
ସେଠି ଦେଖିଚ ମୁଁ ବୋଇତାଳୁରେ ଶୁଣିଚି କିନ୍ତୁ କି କେବେ ଏଠି କେଇ କରିନାହାନ୍ତି ମୁଁ ଜାଣିନି ସେଇଟା କେମିତି କଣ କରାଯାଏ କିନ୍ତୁ ସେ ଶୁଣିଚି ଯେ ବୋଇତାଳୁରେ ଗୋଟେ ଖଟା ହୁଏ ହଁ କିଏ ମା କରନ୍ତି ନା ନିଜେ କର ହଁ
କି ମୋର ଭାଉଜ ଜଣେ ଅଛନ୍ତି ଭାଉଜ କରନ୍ତି ତାପରେ ବଡମା ବଡଆପା ଉଁ ଏବେ ସେ ବଡଆପା ବି କି ଛି ଜାଣନ୍ତି ବଡ଼ାମା କରନ୍ତି ଦେଖିଛି ତାଙ୍କର ବି ପହୁ ସେମାନେ ବି ଆସିଚନ୍ତି ସିଏ ବି ଶିଖେଇ ଦିଅନ୍ତି। କଲାବେଳେ ଡାକନ୍ତି ଆସ ଏଇଟା କଣ କେମିତି କଲେ ହବ କୁହ ତମେ ତ ମୁଁ ତାଙ୍କ ପାଖରେ କିଛି କିଛି ଜାଣିଚି ଆଉ।
କଣ କଣ ସବୁ ଖଟା ତିଆରି କରନ୍ତି?
ମା ଏଇ ତ ଉଁ ଆମ୍ବ ଆଉ ସପୁରୀରେ ଗୋଟେ ହଁ ଯୋଉଟା ଆଚାର ତିଆରି କରନ୍ତି ଲେମ୍ବୁ ଆମ୍ବ ସପୁୁରୀ ଲଙ୍କା ଏଇସବୁ ହଁ ମିକ୍ସ ନା ଅଲଗା ଅଲଗା ଗୋଟେ ଲଙ୍କାର ଟୋଟାଲି ପୁରା ରାଗ ଲାଗୁନଥୁବ ଖାଲି ସିଜେଇକି କରିବେ ସେଟା ଖାଲି ଖ
ମୋର ସୋରିଷ ମସଲା ଦେଇକି ହଁ ସୋରିଷ ମସଲା ଆଉ ତେଲ ପକେଇକି ଇଁ ଜାରିକି ଗୋଟେ କରନ୍ତି ଆମ ଯା ଅଛନ୍ତି ଆମ ଘର ପାଖରେ ଜଣେ ସିଏ ବି ଭଲସେ ସେଇ ଲଙ୍କା ଖଟାଟା କରନ୍ତି। ଜାରରେ ଜାରିକି ତେଲ ପକେଇକି ଆଉ ମସଲା ସବୁ ପକଉ
ହଁ ହଉ ମ୍ୟାମ୍ ମୋ ପାଖରେ ତ ସମୟ ବୋହୁତ ସ୍ୱଳ୍ପ ମୁଁ ଟି କେ ସମୟ ପାଇଲେ ଆପଣଙ୍କୁ ଫୋନ୍ କରିବି ହେଲା ଆଜ୍ଞା ଆଜ୍ଞା। ଏବେ ରହୁଛି।
ହଉ।